ବୁଢ଼ା କୁହ ହୁଁ ସବୁ ଭଗବାନ୍ ତୋର ମଙ୍ଗଳ କରନ୍ତୁ।
ଆଜ୍ଞା ଆପଣ ଏମିତି ଆଶୀର୍ବାଦ୍ ଦେଲେ ଏଇନା ମୁଁ ଶହେ ବର୍ଷ ବଞ୍ଚିବି କିନ୍ତୁ ମୋତେ ବଞ୍ଚିବାକୁ ନାହିଁ ଶହେ ବର୍ଷ। ପାଞ୍ଚ ବର୍ଷ ଗ୍ରାଜୁଏସନ୍ ସର୍ଲା ପରେ ଭଲ ବାଟ।
ଆପଣ କଣ ଏଇ ଭଳିଆ କଥା କହୁଛନ୍ତି। ଆପଣଙ୍କୁ ଏଇ କଥା ଗୁଡା ସବୁ ଖେଳ ଲାଗିଥାଇପାରେ କିନ୍ତୁ ଏଇଟା ସମସ୍ତଙ୍କ ପାଇଁ ନୁହଁ ଜଲ୍ ଜଲ୍ଦି ପାଠ ପଢ ଚା କିରୀ କର ବାହାସାହା ହୁଅ ଟିକେ ନାତି ନାତୁଣୀ ଦେଖିବା ଆଉ କଣ ଏମିତି ହଉଛରେ ପୁଅ।
ନାତି ନାତୁଣୀ ଦେଖିଆ ଆପଣ ବାହାହୁଅନ୍ତୁ ଆଗେ ଆପଣଙ୍କର ନାତି ନାତୁଣୀ ଦର୍କାର୍ ନା ଆମକୁ ଆଉ।
ଏ ନାତି ନାତୁଣୀ ନାଇଁ ଆଉ ଯେତେ ହେଲେ ବି ଟିକେ ବୋହୂଟ୍ ବୋହୂ ବୋହୂ ପିଲାକୁ ଟିକେ ଦେ ଖିବାନା ଯାହାହେଲେ ବି। ବୋହୂ ପିଲା ତ ଆପଣ ବୋହୂ ପିଲା ଖୋଜି ଦେଇଛନ୍ତି ନା ଘର ଲୋକ ଖୋଜିବେ?
ମୋ ମୋ ଭାଗ୍ୟରେ ବୋହୂ ପିଲା ନାହାଁନ୍ତିରେ।
ନାହିଁ ନାହିଁ ଭଗବାନ୍ଙ୍କର ଭଗବାନ୍ଙ୍କର ବରାଦ୍ ଥିଲେ ଆପେ ସବୁ ଗ ମାନେ ସବୁ ଭଲ ହବ ଠକ୍ ଠାକୁର ଚାହିଁଲେ ସବୁ କେତେବେଳେ ମ ମାନେ କେତେବେଳେ ଭାଗ୍ୟ କେତେବେଳେ କୋଉଠିକି ନେଇଯାଏ ଲୋକ ପୁଣି ଉଁ ଯୋଉ ଏଇଠି ବାସନ ମାଜୁ ସେବେ କି ମାନେ ହୁଁ ଆଉ କିଛି ବର୍ଷ ଯାଇକି ଫରେନ୍ ରେ ଯାଇ କି କାମ କରୁଛନ୍ତି ଫରେନ୍ ରେ ଯାଇକି ପୁରା ଅଏ ନାଇଁ ନାଇଁ ପ
ଏଠି ବାସନ୍ ମାଜ୍ କିନ୍ତୁ ପ୍ରମୋସନ୍ ବି ଫରେନ୍ ରେ ବାସନ ମାଜିଲା ଆପଣଙ୍କର ଯୋଉ କଥା ମତେ ମନ୍ତ୍ରମୁଗ୍ଧ କର୍ଦଉଛି।
ଆ କ୍ଚୁଲି ଟିକେ ଆପଣ ମନ୍ତ୍ରମୁଗ୍ଧ ମମ ମନ୍ତ୍ରମୁଗ୍ଧ ଫିଲ୍ମ୍ ଟି ଦେଖିଛନ୍ତି ନା ଦେଖିନାହାଁନ୍ତି ଆପଣ?
ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ ଦେଖିଛି ଆଉ ଏବେ କହୁଛି କାହିଁକି ଦେଖିଲି।
ଆ କାହିଁକି ଦେଖିଲେ?
ମତେ ସେ ଫିଲ୍ମିଟା ଯେତେ ଭଲ୍ ଲାଗିଲା ତାଠୁ ବେଶୀ ଖରାପ୍ ଲାଗିଲା ସେ ଫିଲ୍ମିର ଷ୍ଟୋରୀ ନାହିଁ ଭୂତ କାହିଁକି ଆସିଲା କେମିତି ଆସିଲା କିଛି ନାହିଁ। ମୋର ଗୋଟେ ସାଙ୍ଗ ମୋର ଗୋଟେ ସାଙ୍ଗ ଅଛି ରାଜଶ୍ରୀ ଶୁଣନ୍ତୁ ଆଜ୍ଞା ମୋର ଗୋଟେ ସାଙ୍ଗ ଅଛି ରାଜଶ୍ରୀ ସେ ମ୍ୟାଡ଼ାମ୍ ଯାଇଥିଲେ ଦି ଥର ଫିଲ୍ମି ଦେଖିବା ପାଇଁ ମନ୍ତ୍ରମୁଗ୍ଧ।
ମୁଁ ଆକ୍ଚେଲି ମୁଁ ବି ସେଇଟା ଭାବୁଥିଲି ମାନେ ଆ ମାନେ ଓଡିଆ ଚଳଚ୍ଚିତ୍ର ଆସିକି କୋଉଠି ପହଞ୍ଚିଲାଣି ମାନେ ଓ ସେଇ ଚଳଚ୍ଚିତ୍ରଟା କିନ୍ତୁ ବହୁତ୍ ଖରାପ୍ ହେଇଥିଲା ମାନେ ତାର କିଛି ସେତେ ମାନେ ତାର କିଛି ଷ୍ଟାର୍ଟିଂ ମାନେ କିଛି ବି କନସେପ୍ଟ୍ ହିଁ କିଛି ନଥିଲା କଣ କଣ ପାଇଁ ଏମିତି କିଛି ବି ମାନେ ଯାହାବି ଏମିତି ଗୋଟେ ମନକୁ ଆସିଲା ସେମାନେ କର୍ଦେଇଛନ୍ତି। ସେୟା ମତେ ଲାଗୁଛି ଯିଏ ମାନେ ରାଇଟର୍ ଯିଏ ଲେଖିଛି ମତେ ଲାଗୁଛି ସେ ଟି କେବେ ସିଏ ଭାବିନାହାଁନ୍ତି ତାଙ୍କ ମନକୁ ଯାହା ଆସିଲା ବୋଧେ ଲେଖିଦେଇଛନ୍ତି।
ଆରେ ସେମାନେ କଣ କରିଛନ୍ତି ଦେଖେ, ମାନେ ଗୋଟେ ଭୂତ ଫିଲ୍ମ ଦେଖିବୁ କି ଥ୍ରିଲର ଫିଲ୍ମ ଦେଖିବୁ ତାର ଫାଷ୍ଟ ସିନରେ ଯୋଉଟା ଜିନିଷଟା ଦେଖେଇଥିବ, ସେଇଟା କାହାଣୀକୁ ଗୋଟେ ଗୋଟେ ସୂତାରେ ବାନ୍ଧିକି ଥାଏ। ୟାର ନା ସୂତା ଅଛି ନା, କାହାଣୀ ଅଛି। କୋଉଠୁ ଆରମ୍ଭ ହେଲା, କୋଉଠୁ କୋଉଠି ଶେଷ ହଉଛି, କିଛି ଠିକ୍ ଠିକଣା ନାହିଁ। ଭୂତରୁ ନେଇଁ ଭୂତ ଗୀତ ଗାଇଲାଣି।
ହଁ ପା। ମାନେ କିଛି ବି ମାନେ ଛୋଟ ପିଲାଙ୍କ ଖେଳ ମାନେ କଣ କିଛି ବି ନାଇଁ ବାସ୍ ମାନେ କଣ ୟାର କିଛି ବି ନାଇଁ। ବାସ୍ ଗୋଟଏ ଛୋଟିଆ ଛୋଟିଆ ଗୋଟିଏ ଗୋଟିଏ ଡାଇଲଗ ଯୋଉ ଆଜିକାଲି ମାନେ ଏବେ ପିଲା ସବୁ ମାନେ ଛୋଟ ଛୋଟ ଡାଇଲଗ ଗୁଡା ମାରୁଛନ୍ତି ସେଇଟା ଟିକେ ଟିକେ ଟିକେ ଅଛି ଯୋଉଗୁଡାକ ଟିକେ ମାନେ ହସିବ ସେଇଟା ବି ଏମିତି ବି ୱା ବାଲା ବି। କିଛି ହସିବା ବାଲା ନାଇଁ କିନ୍ତୁ ବାସ ଛୋଟ ଛୋଟ ଆଜିକାଲି ଯେମିତି ୟୁଜ୍ କରୁଛନ୍ତି ସେଇଗୁଡା ଟିକେ ଟିକେ ଅଛି। ଵାସ୍ ନହେଲେ କିଛି ବି ସେ ଫିଲ୍ମର କିଛି ବି ନାହିଁ ପୁଣି ମୁଁ ଭାବୁଛି ରାଜଶ୍ରୀ ପୁଣି ପୁଣି ଆଉଥରେ କେମିତି ଗଲା।
ନାଇଁ ସେ ଫିଲ୍ମଟା ଯଦି ଫ୍ୟାମିଲି ସହ ଦେଖିବାର ଅଛି ଖାଲି ଦେଖି ହସିବାର ଅଛି। ନହେଲେ ନିଜ ପ୍ରେମିକା ନିଜ ପ୍ରେମିକାଙ୍କ ସହଙ୍କ ଯାଇକି ସ୍ଵର୍ଣ୍ଣ ସମୟ ଯଦି ବିତେଇବାର ଅଛି ସେଇଟା ଦେଖିପାରିବେ କାରଣ ଫିଲ୍ମରେ ତ ମନ ରହିବନି।
ହଁ। ୱାଓ ଏଇଟା ଗୋଟେ ଏଇଟା ଆକ୍ଚୁଲି ଗୋଟେ ପଏଣ୍ଟ। ପଏଣ୍ଟ ଟୁ ବି ନୋଟେଡ୍।
କିନ୍ତୁ ଏଇଟା ସାଙ୍ଗମାନଙ୍କ ସହିତ ଯିବନି ବିଲକୁଲ ବି କାରଣ ତୋ ଯଦି ଦଶ ଜଣ ପିଲା ଯାଇଥିବେ ନଅ ଜଣ ପିଲା ତୋତେ ବାଡ଼େଇବେ।
ହଁ ମାନେ ରାଜଶ୍ରୀ କେବଳ ମାଡ଼ ଖାଇବାରୁ ବଞ୍ଚିଗଲା ଯାହା।
ବାସ ତାକୁ କେ ମାଇଲେନି ହେଲା। ପୁଅ ପିଲା ଥିଲେ ତାକୁ ସବୁ ପଇସା ତାଠୁ ବସୁଲ୍ କରିଥାନ୍ତେ।
ହଁ ମାନେ ଠିକ୍। କଥାଟା।
ଆଉ ବିଶ୍ୱାସ କରିବନି ଆଉ ବିଶ୍ୱାସ କରିବନି ମୁଁ ଏ ଏଇ ଫିଲ୍ମଟା ରିଲିଜ ହେଲା ମାନେ ତା ରିଲିଜ ଆଗରୁ ଟ୍ରେଲର ଫେଲର ସବୁ ଆସିଲା। ମୁଁ କହିଲି ଦେଖିଲି ମୁଁ କହିଲି ହଁ ବଢ଼ିଆ ହେଇଛି କାରଣ ତାର ଯେଉଁ କ୍ରିଏଟର୍ ସେ ଗ୍ୟାଙ୍ଗସବ ପୁରୀ କରି ଗୋଟେ। କର୍ମ ଦେଖିବୁ।
ହଁ କର୍ମ ମୋ ଫେବରେଟ।
ବାସ୍ ବାସ୍ କର୍ମ ହଉଛି ୟାରି ପ୍ରଡକ୍ସନର ବି।
ଏ ଭାଇ ଦେଖିଲା ବେଳକୁ ଏଇଟା ମାନେ ଏମିତି କରିଦେଇଛନ୍ତି।
ହଁ ପା ମୁଁ ତ କହିଲି କର୍ମଟାଟା କରିଛି ମୁଁ କି ବଢ଼ି ତାନ ହେଇଥିବ କିଛି ଗୋଟେ ଭଲ କନସେପ୍ଟ ପ୍ଲାନ ଥିବ। ହେଲା ତ ତାପରେ ରିଲିଜ୍ ଏକ ତାରିଖ ଯେତେବେଳେ ରିଲିଜ୍ ହେଲା ଆମେ ଭୁତ ବଙ୍ଗଳା ଗଲୁ ମୁଁ କହୁଥିଲୁ ମନ୍ତ୍ରମୁଗ୍ଧ କଥା। କିନ୍ତୁ ଆମେ ଗଲୁ କୋଉଟା ଭୂତ ବଙ୍ଗଳା।
ହଁ ଭୂତ ବଙ୍ଗଳା।
ଭୂତ ବଙ୍ଗଳା ବହୁତ ବେଟର ଥିଲା।
ଭୂତ ବଙ୍ଗଳା ବହୁତ ବେଟର ଥିଲା ମାନେ ମାନେ ପୁଣି ଆମେ ଯେତିକି ରେଞ୍ଜ ରେ ଯାଇଥିଲେ ମାନେ ସେଇ ଟିକେଟ ଶହେ ଟଙ୍କା କେ।
ସେଇ ତ ଭୂତ ବଙ୍ଗଲା ବେଳେ ତାପରେ ଇନଷ୍ଟାରେ ଆସିଲା କି ସମସ୍ତେ ମାନେ ୟୁଟ୍ୟୁବ୍ର ଗୁଡ଼ା ୟଟ୍ୟୁବର ଆଉ ରିଲସର ଗୁଡ଼ା ଯଉ ରିଭ୍ୟୁ କରନ୍ତିନି ଏଇ ମୁଭି ଦେଖତେ ଯାଅନ୍ତୁ ଗୋଟେ ଉନିକ୍ କନସେପ୍ଟ ଫୁଣି ପୁଣି ହିନ୍ଦୀର ୟୁଟ୍ୟୁବର ଗୁଡା ସବୁ କହୁଛନ୍ତି କି ମନ୍ତ୍ରମୁ୍ଧ ଦେଖି ଯଥାଆନ୍ତୁ ଇଏ କରନ୍ତୁ। ତୁ ମୁଁ କହିଲି ଏମିତି କଣ ଏତେ ଭଲ କଣ ଭମି କରନ୍ଲା କି ହିନ୍ଦୀ ଲୋକ ବି ଆସି କହିଲେଣି।
ମାନେ ଆକ୍ଚୁଆଲି ଏବେ କଣ କହିଲୁ ଆଗରୁ କଣ ମାନେ ଏମିତି ନଥିଲା କି ଏବେ ସବୁ ସୋସିଆଲ ମିଡିଆରେ ହିଁ ବେ ପ୍ରମୋସନ କରୁଛନ୍ତି ଲୋକଙ୍କର ପ୍ରମୋସନ ଏବେ ସୋସିଆଲ ମିଡିଆରେ ହିଁ ହଉଛି। ବେଶୀ ଇନଷ୍ଟାଗ୍ରାମ ହଁ ପା। ହଁ ତ ସେମାନେ କିଛି ବି କରିଦଉଛନ୍ତି ପଇସା ପାଇଁ ମାନେ। ବହୁତ ସାରା କ୍ରିଏଟରମାନଙ୍କୁ ଯୋଉ ସେମାନଙ୍କୁ ପଇସା ଦେଇଦେଲେ ତ ସେମାନେ ପ୍ରମୋସନ କରିଦେ ତ ମାନେ କିଛି ମୁଭିର ମାନେ ତାର ବହୁତ ସାରା ସାଇଡ ଇଫେକ୍ଟ ରହିଯାଉଛି ଯେ ମୁଭି କିଛି ବି ହେଇଯାଉ ଲୋକ କିନ୍ତୁ ଭଲ ଥାଉ ଖରାପ ଥାଉ କିନ୍ତୁ ଲୋକ ଭଲ କହିଦେବେ।
କିନ୍ତୁ ଯଉଁ ଫିଲମଟା ଯଉଁ ଫିଲ୍ମଟା ଭଲ ତାକୁ ଲୋକ ଦେଖ କହି କହି କହି କେ ଗଲେବି କେହି ଦେଖୁନାହାଁନ୍ତି।
ହଁ ମାନେ ବି ଆଉ ବି ଆକ୍ଚୁଆଲି ମୁଁ ଦେଖିଛି ମାନେ ଓଡିଆର ବି ଏବେ। ମୁଁ ଏଇନେ ମୁଁ ମୋ ହିସାବରେ ଓଡିଆର ବଡ ବଡ ସୁପରଷ୍ଟାରଙ୍କ ଠାରୁ ଛୋଟ ଛୋଟ ସିରିଏଲ୍। ମାନେ ସରିଏଲର ଆକ୍ଟର ଆକ୍ଟ୍ରେସ୍ ଗୁଡା ସେମାନେ ଓଲଟି ଭଲ ଛୋଟ ଛୋଟ କନସେ୍ଟ ତାଙ୍କ କନସେ୍ଟକ୍ଲି ଆଚୂଆଲୀ ଭଲ କିନ୍ତୁ ନ ହେଲେ।
ହଁ ଏବେ ଯୋଉ ଗୋଟେ ନୂଆ ଆସିଥିଲା ଳପନା ରକ୍ତ ଗୋଲାପ। ମେଘ ସେଇ ଫିଲ୍ମି ର ଗୀତ ରକ୍ତ ଗୋଲାପ ହେଲା ସେ ଫିଲ୍ମି ଟା ରିଲିଜ୍ ହେଇକି ପଳେଇଲା କେହି ଜାଣିପାରିଲେନି।
ହଁ ହଁ ହଁ ସେଇଟା ମୁଁ ଭିଡି ମାନେ ମୁଁ ବି ଜାଣିନଥିଲି ଗୀତ ଶୁଣିଛି ଗୀତଟା ବି ବଢିଆ ଲାଗେ ବଟ୍ ମାନେ।
ହେଲା କାହାଣୀ ଏଯୋଉ କାହାଣୀ ମିଷ୍ଟକ ଟ୍ରେଲରରେ ନୁହେଁତ କିନ୍ତୁ ତାକାହାଣୀ ଏଇଟା ଯେ ଏଲିନାର ସ୍ଵାମୀ ଗୋଟେ ପୁଲିସ ଅଫିସରଟା ଥିବ ଫରେ ସରି ଫରେଷ୍ଟ ଅଫିସର ତ ସବୁ ତା ଲାଇଫ୍ରେ ଠିକ୍ ଚାଲୁ କିନ୍ତୁ କଣ ଗୋଟେ ତା କିଛି ଜିନିଷ ଆଗରେ ଝଗଡ଼ା ହେଇଥିବେ ଝଗଡ଼ା ପରେ ସେ ଗାଏପ୍। ଜଙ୍ଗଲରୁ ହିଁ ଗାଏପ୍। ଏଲିନା ଏଇଠିଥୁଲେ କମ୍ପ୍ଲେନ କରିବ କିଛି ଆକ୍ସନ ନେବେନି ତ ଇଏ ଉ ଯିଏ ଇନଭେଷ୍ଟିଗେସନ୍ ଆରମ୍ଭ କରିବ ମାନେ ଥ୍ରିଲର୍ ଟାଇପ୍ର ଆସିକି କେତେବେଳେ ପଳେଇଲା ଜଣାପଡ଼ିଲାଣି।
ହ୍ରା ହଁ ହଁ ହଁ ସତରେ। ତା ହ ଆମର ତାପରେ ଗୋଟେ ମୁଭି ହଁ।
ତାର କ୍ରିଏଟର ମୁଁ ଯେ ଇନଷ୍ଟାଗ୍ରାମ ଦେଖୁଚି। ଏନ୍ ସବୁ କହୁଛନ୍ତି କି ଭାଇ ବହୁତ୍ କାରଣ ଦମନ ପରେ ପରେ ଓଡ଼ିଆ ସିନେମା ଉଠିଲା।
ହଁ।
ମାନୁଚି ଏଟା ତୋ ଉପରେ ବାଉନ୍ସ କରୁଥିବ ସବୁ ତତେ ସରଳତାରେ ବୁଝୋଉଚି।
ହଁ ମାନେ ଦମନଟା ବି ମୁଁ ମାନେ ଦେଖିନି ବଟ ଜାଣିଛି ବାବୁସାନ୍ ନାହିିଁ।
ଦେଖିବୁ ଭଲ ଫିଲ୍ମ ଆକ୍ଚୁଆଲି ଭଲ ଫିଲ୍ମଟା ହେଲା ମାନେ ଆରାମ୍ ସେ ଦେଖିଵୁ ମାନେ ଫିଲ୍ ଗୁଡ୍ ତତେ ଭଲ ଲାଗିବ।
ଆଉ ତାର ବି ମାନେ ବ୍ରା ମାନେ ଦମନ୍ ବି ବହୁତ୍ ସାରା କହୁଛନ୍ତି ସେ ବି କୋଉଠି ଗୋଟେ ଆୱାର୍ଡ ପାଇଛିପା?
ହୁଁ ନ୍ୟାସନାଲ୍ ଆୱାର୍ଡ଼ ପାଇଛିପା। ବେଷ୍ଟ ରିଜିନାଲ ସିିନେମାର ଆୱାଡ୍ ପାଇଛିି ସେ।
ହଁ ହଁ ତ ସେଇ ମାନେ ମଝିରେ ଯୋଉ ମାନେ। ପୁରା ହିଁ ଯେତେବେଳେ ମାନେ ପୁରା ଓଡିଆ ଇଣ୍ଡଷ୍ଟ୍ରି ଯେତେବେଳେ ପୁରା ବହୁତ ମାନେ।
ମାନେ ଯେତ୍ ଓଡ଼ିଆ ଇଣ୍ଡଷ୍ଟ୍ରି ମାନେ ନହେଲେ ଭାଇ ଓଡ଼ିଆ ଇଣ୍ଡଷ୍ଟି ଉଠୁନଥିଲା ସାଙ୍ଗେ ସାଙ୍ଗେ ଗୋଟେ ଦମନା ଆସିଲା ଗୋଟେ ବାହାର କମ୍ପାନୀ ପାରା ମାନେ ପାରାଗମ୍ ଷ୍ଟୁଡିଓ ଆସିକି ତାର ହିନ୍ଦୀରେ। କି ହିନ୍ଦି ଡକ୍ କରି ଛାଡ଼ିଦେଲା ଏକାଥରେ।
ଏଇ ଭାଇ ମୁଁ ଏଟା ଜାଣି ନଥିଲି।
ତୁ ଯା ଜାଣିନୁକି ଦମନ ହିନ୍ଦୀର ବି ଅଛି ବୋଲି
ଓ ନା ମୁଁ ଜାଣି ନଥିଲି ଏଟା।
ଅଫିସିଆଲି ହିନ୍ଦୀର ହଲରେ ପଡ଼ିଥିଲା।
ମାନେ ଓଡିଆରୁ ହିନ୍ଦୀ କୁ ଡବ୍ କରାହେଇଛି ନୁହଁ। ଏ ଭାଇ ମୁଁ ତୋରି ତୁ ଦମନ ଦେଖିଛୁ ଫିଲ୍ମ ଦେଖିଛୁ ପୁରା। ହେଲେ ଭଲ ଲାଗିଲା ତାହେଲେ।
ମୋହାର ବହୁତ୍ ବଢିଆ ଫିଲ୍ମି ଚାଲିଛି।
ଏ ଭାଇ ମତେ ଦେଖିବାକୁ ଇଛା ହେଲାଣି ହିଁ ହିଁ।
ହଁ ଦେଖିବୁ ଯଦି କହ ମୁଁ ତତେ ଲିଙ୍କ୍ ପଠେଇଦେବି।
ହଁ ହୋଉ ହୋଉ। ମେନ୍ ସମୟ ହଁ ସେମ୍ ଦେଖିବା ଦେଖିବା।
ତୋର ତ କଲେଜର ଦିନ ପଳଉଚି ତୁ କହିଲେ କଣ।
ଘରେ ବି ମାନେ ମୁଁ ଥିବି ଯଦି ମାନେ ମତେ ମାନେ ଅଲଗା ସବୁ ସ୍କ୍ରଲ କରିବାକୁ ଟାଇମ୍ ହବ ଗୋଟେ ମୁଭି। ଦେଖିବାକୁ ଟାଇମ୍ ହବନି ମୁଁ ଗୋଟେ ଏଇଭଳିଆ ପିଲା।
ଦେଖେ ମୁଭି ଦେଖିବାରେ କଣ କରିବୁନା ପେସେନ୍ସ ରଖିବୁ। ନେଟ୍ ଫେଟ୍ ବନ୍ଦ କରିଦବୁ ଡାଉନଲୋଡ଼ କରୁଚୁ ନେଟ୍ ପାଉନି, ନାଇଁ ନାଇଁ ଆରାମସେ। ଟିକେ ପେସେନ୍ସରେ ଦେଖିବୁ ମୁଭି ତତେ ଭଲ ଲାଗେ ତାପରେ ରିଲ୍ ଫିଲ୍ ଛାଡି ଦବୁ ତୁ।
ହଁ, ତା ମାନେ ଆଡି ଟେଡ୍ ବି, ତୁ ତ ଗୋଟେ ବହୁତ୍ ବଡ଼ ଆଡିଟେଡ୍ ତତେ କଣ ହିଁ କହିବ।
ଆରେ ଦେଖ୍ ମୁଁ ଛୁଆ ବେଳୁ ହିଁ ଫିଲିମ୍ ସହିତ ବଢ଼ିଛି
ଆଉ ମୁଁ ଜମା ନାହିଁ, ମୁଁ ପୁରା ଅପଜିଟ୍ ମୁଁ ବୋଧେ ତୋର ପୂରା ଅପଜିଟ୍। ମୋ ଜମା ମୁଁ ଟୋଟାଲେ ଦେଖେଇ, ଆଉ ଗୋଟେ ମାନେ ମୁଁ ଏଇଟା ଶୁଣିକି ଆଶ୍ଚର୍ଯ୍ୟ ମତେ ଲାଗୁଚି ମାନେ ମୋ ଭଳିଆ ପିଲା ମୁଁ ମତେ ଦେଖିନି। ସତ ମାନେ ଆଯଶ୍ରୀ ହିଁ ସେଇଭଳିଆ, ମାନେ ମୁଁ ଜାଣିପାରୁନି ତାର ମୋର ଏମିତି କନେକସନ ମାନେ ସତରେ ସଲ୍ କନେକ୍ସନ କି କଣ ଭଗବାନଙ୍କୁ ଜଣା। ମାନେ ପିଲା ସମସ୍ତେ, ଏଇଟା ଗୋଟେ ସତକଥା। ଆମ ଜେନେରେସନ୍ ରେ ସବୁ ପିଲା ଛୋଟବେଳେ ସବୁ କାର୍ଟୁନ୍ ଆଡିକ୍ଟେଡ୍ ମାନେ କା କାର୍ଟୁନ ଦେଖନ୍ତି ତାଙ୍କର ଅଧା ଅଧା ଦିନ୍ କାର୍ଟୁନ ପଳେଇଥାଏ, ନା ରାଜଶ୍ରୀ ଦେଖିଛି ନା ମୁଁ ଦେଖି କିଛି ନା ତାକୁ ବି କାଟୁନ୍ ଭଲନୁହେଁ ମତେ ବି କାଟୁନ୍ ଭଲ ନୁହଁ। ମାନେ ମୁଁ ମୋ ଲାଇ ଇଫ୍ ରେ, ଏତେ ସାରା ପିଲା ମାନଙ୍କ ସହିତ ସାଙ୍ଗ ହେଲିଣି। ସମସ୍ତେ କାର୍ଟୁନ୍ ଦେଖନ୍ତି। କିନ୍ତୁ ରାଜଶ୍ରୀର ମୋର ଗୋଟେ ଓଲଟା, ମାନେ ଆମକୁ କାର୍ଟୁନ ହିଁ ଭଲ ଲାଗେନି। ନାଁ ଆମୁକୁ କାଟୁନ ଭଲ୍ ଲାଗେ ନା ସିରିଏଲ୍ ଭଲ ଲାଗେ, ନା ମୁଭି ଭଲ ଲାଗେ, ଆମେ ଗୋଟେ କି କ୍ୟାଟାଗେରୀ ଛୁଆ ମୁଁ ବିି ଜାଣି ପାରୁନି।
ସିରିଏଲ୍ ତ ମତେ ବି ଭଲ ଲାଗେନି, ଖାଲି ସେ ଗାଁରେ ତୋ ଅଗଣାର ତୁଳସୀ ମୁଁ ଚାଲିଥିବ। ମୁଁ ଦେ ଆଉ କିଛି ଦେଖିବାକୁ ମିଳେନି, ଆମ ଗାଁରେ ଗୋଟିଏ ଟିଭି। ଉପରେ ଯେଉଁ ଟିଭି ଟା ଭାଇ ଅନ୍ କରିବାକୁ ଦିଏନି। ତଳେ ଚାଲିଥିଲା ସବୁ। ଗାଁ, ଗାଁ ଲୋକରୁ ବୁଢ଼ୀ ମାନେ ଆସିକି ଆମ ରୁମ୍ ରେ ବଉ ମାନେ ଯୋଉ କଣ? ଲଂ ଡାଇନିଂ ଟେବୁଲ୍ ଟା, ସେଇଟି ବସିଥାନ୍ତି ତୋ ଅଗଣାର ତୁଳସୀ ମୁଁ ନୂଆ ବୋଉ, ଆଉ ଗୋଟେ କଣ ଆସୁଥିଲା ଯେ?
ହଉ ହଉ ହୁଁ।
ହଁ ସେ